ହାଲୋ।
ହଁ।
ହାଲୋ କଣ କରୁଛନ୍ତି।
ଏଇ ଗଢୁଥିଲି ଟିକେ ଆପଣ?
ଏଇ ମୁଁ ବି ଟିକେ ରେଷ୍ଟ ନଉଥିଲି ଆଉ। ଆଉ ବର୍ଷା ହଉଛି ତମ ଆଡିକେ। ମୁଁ କହିଲି ବର୍ଷା ହଉଛି? ହାଲୋ ହାଲୋ। ବର୍ଷା ହେଉଚି ନା? ହାଲୋ ମୁଁ କହିଲି ବର୍ଷା ହେଉଛି।
ହଁ ବର୍ଷା ହଉଛି ବୋଲି ନେଟୱାର୍କ ଇସୁ ବଧେ କିଛି ରହିଯାଉଛି।
ହଁ ସେଇଆ।
ଏବେ ମୋ କଥା ଶୁଣା ଯାଉଛି ତ?
ହଁ ହଁ ହଁ ଏବେ ଶୁଭା ହେଲା।
ଆପଣ କଣ କରୁଛନ୍ତି?
ଏଇ ଟିକେ ରେଷ୍ଟ ନଉଥିଲି ମୁଁ କଇନି ଟିକେ କଥା ହେଇଯିବା ଆଉ। ଆଉ ଦି ପହରେ କଣ ଖାଇଥିଲ?
କି ପଖାଳ ଭାତ ଅଣ୍ଡା ଆମଲେଟ ଭେଣ୍ଡି ଭଜା ଆଉ ଆମ୍ବ। ଆପଣ?
ଆମର ଆଜି ରବବାର ଥିଲା ତ ଆରୁଆ ଭାତ ଡାଲମା କଲରାଭଜା କୁନ୍ଦୁଡ଼ିଭଜା ବାଇଗଣ ବିଲାତି ଆଉ କଦଳୀ ସିଝା ତାଙ୍କୁ ସବୁ ଚକୁଡା ଖାଇଥିଲୁ ଆଉ।
ରବିବାର ଆମିଷ ଖାଆନ୍ତିନି ବୋଧେ?
ନା ନା ବିନା ପିଆଜ ରସୁଣ ଆଇଁଷ ଖାଉନା ଉଷୁନା ଖାଉନା।
ତ କଲରା କେମିତି ଖାଉଛନ୍ତି କଲରା ବି ତ ଖାଆନ୍ତିନି ନା? ଉପବାସ ଯଦି କରୁଥିବେ ପିତା ଜିନିଷ ଟା।
ଏଇଟା ଏମିତି ଉପବାସ ନାଇ ଏଇଟା ମନ୍ଦିର ଫନ୍ଦିରର ମଁ ମାନେ ଚିପ୍ସ କରିକି ଦଉଚନ୍ତି ନା। କହିଲା ଖାଇପାରିବ।
ଓ ହଁ ଆଉ ଆପଣ ମାନେ ପାଠ ଫାଠ ପଢ଼ୁଛନ୍ତି କି ବିବାହିତା?
ନାଇଁ ମୁଁ ଆଁ ହାଉସ୍ ୱାଇଫ ମୋର ଦିଟା ଝିଅ ପଢ଼ୁଛନ୍ତି।
ଆଛା। କୋଉଥିରେ ପଢୁଛନ୍ତି ଝିଅ ମାନେ?
ଉଁ ଉଁ।
ଝିଅମାନେ କୋଉଥିରେ ପଢୁଛନ୍ତି?
ବଡ ଝିଅ ଏଇଟା ବିଏ ର ସରିଗଲା।
ଓ ଗ୍ରାଜୁଏସନ କମ୍ପ୍ଲିଟ୍ ହେଇଗଲାଣି।
ବି ଏ ପାସ୍ କରିଗଲା ଆଉ ପି ଜି କରିବ ପୁରୀରେ।
ପୁରୀରେ କୋଉ କଲେଜ ରେ କରିବେ?
ପୁଜି ପି ଜି ର ହଉଛି ୟୁନିଭର୍ସିଟି। ସାନ୍ସ୍କିଟ ସାନ୍ ସ୍କିଟର।
ଓ ସଂସ୍କ୍ରିଟରେ ଆଛା।
ଆଉ ସାନ ଝିଅ ଆମ ର ଟେନ୍ କ୍ଲାସ ଏକ୍ସାମ୍ ଦେଇଛି ଏଇଟା ପ୍ଲସ୍ ଟୁ ଫାଷ୍ଟ ୟିଅର ହବ ଆଉ
ଉଁ ତାଙ୍କ ରେଜଲ୍ଟ କେମିତି କଣ ହେଲା?
ସିଏ ତ କହିତେ ଗଲେ ପଢାପଢି ବହୁତୁ ମାନେ କମ୍ କରିଛି ସିଏ ଗୋଟେ ଟେ ପେସେଣ୍ଟ ନା ଦି ହଜାର କୋଡିଏ ରୁ ଟ୍ରିଟମେଣ୍ଟ ଚାଲିଚି ତାର। ଘରେ ରହିକି ଯାହା ପଢା ପଢି କରିଥିଲା ସିକ୍ସ କ୍ଲାସ ରୁ ତାର ଇସ୍କୁଲ ଯାଇନି ଟିୁସନ ଦିଆ ହେଇନି। ତାର ବନମେରୁ ଟ୍ରାନ୍ସପ୍ଲାଣ୍ଟ କରା ହେଲା ତ ଇନଫେକ୍ସନ ପାଇଁ ତାକୁ ଦିଆଯାଇନି ସ୍କୁଲ। ଆଉ ସେଇ ଯା ବୋଡ ପରୀକ୍ଷାକୁ ଉଁ ଉଁ।
ବୋନ୍ ମ୍ୟାରୋ ଟ୍ରାନ୍ସଫର କରାଯାଉ ଅଛି।
ତାର ଆଜିି କି ଦି ବର୍ଷ ପୁରୀ ଗଲା କରିଚୁ।
ଓହୋ ଏବେ ସେ ଠିକ ଅଛନ୍ତି?
ହଁ ଏବେ ଟିକେ ଠିକ୍ ଠାକ୍ ଅଛି।
ହଁ।
ମାର୍କ ଭଲ ରଖିନି ଜଷ୍ଟ ପାସ୍ କଲା ଆମର ଇଚ୍ଛା ନଥିଲା ପଢାପଢି ଡକ୍ଟର ମନା କରିଥିଲେ ଯାହା ଘରେ ରହିକି ପଢ଼ାପଢ଼ି କରିଥିଲା ସେଇଥାରେ ଏକ୍ଜାମ ଦେଇକି ପାସ୍ କରିଛି ଆଉ।
ନାଇଁ ତାଙ୍କର ଇଚ୍ଛା ଶକ୍ତି ଅଛି ବୋଲି ତ ପାସ୍ କରି ପାରିଲେ ନହେଲେ ଏତେ ଦେହ ଖରାପ ଥାଇ କି ନା ପଢି କି ପାସ୍ କରିବା ଟା ବହୁତ କଷ୍ଟ।
ହୁଁ ଆଉ ତମେ କଣ ପଢୁଚ ଏବେ?
ମୁଁ ବି ବାହା ହେଇ ସାରିଲିଣି।
ବାହା ହେଇ ସାଇଲଣି।
ହଁ ଛଅ ବର୍ଷ ହେଇଗଲାଣି ମୋ ବାହାଘରକୁ ପଢାପଢି କରୁଛି ଏ ତାଲିମ କରିଛି କଣ କହିଲେ?
ମୁଁ କହିଲି ଝିଅ ପୁଅ କେଇ ଟା?
ନାଇଁ ହେଇନାହାନ୍ତି ମିସକ୍ୟାରେଜ ହେଇଗଲା ଗୋଟେ ତ ଆଉ ଏବେ କରିନୁ। ସେ ବି ହସ୍ପିଟାଲରେ ଦେଖେଇକିନାହିଁ ହେଇଥିଲା।
ଆଚ୍ଛା ଆଚ୍ଛା କୋଉଠି ଆପଣଙ୍କ ଘରଟା?
ଆମର ଝାରସୁଗୁଡା।
ଆଚ୍ଛା ଆଚ୍ଛା
ଆପଣଙ୍କର? ହଜବେ୍ୟାଣ୍ଡ ଅଛନ୍ତି ଏଲ୍ଆଇସି ରେ ଡେଭଲପମେଣ୍ଟ ଅଫିସର। ଯୋଉ ଆମର ଏଇ ଜାଣିଛନ୍ତି ନା ସେଇଥିରେ - ଅଫିସର ଅଛନ୍ତି।
ଆଛା।
ସେ ହସ୍ପିଟାଲ ରେ ଦେଖେଇକି ମାନେ ଆଇଭିଆଫ୍ କରରେଇଥିଲୁ ହେଇଥିଲା ଦିଟା ଯାଆଁଳା ଥିଲେ। ଆଉ ଦିଇଟା ଆ ଖରା ହେଇଗଲାଣି ମାନ ହାର୍ଟ ବିଟ୍ ଆସିଲାନି ତିନି ମାସ ସାଢେ ତିନି ମାସ ହେଇଯାଇଥିଲା ହ। କଇଟା ଆସିଲା ନେଇ ତାକୁ ମେଡିସିନ ଖାଇକି ଖରାପ କରିବାକୁ ପଡିଲା ଆଉ।
ହଁ ଆମ ଭାଉଜଙ୍କର ବି ସେଇଆ ହେଇଛି ଏବେ ଜଷ୍ଟ ଦି ମାସ। ସେ ବଙ୍ଗାଲୋର ର ଚାକିରୀ କରିଥିଲେ କମ୍ପାନୀ ଚାକିରୀ। ତାଙ୍କର ସେଇ ଫାଷ୍ଟ ପିଲାଟା ତାଙ୍କର ବି ହାର୍ଟ ବିଟ ଆସିଲାନି କହିଲେ ପିଲା ଘର କଣ ଛୋଟ ଅଛି। ଏମିତି କହିକି ଇଏ କଲେ ପୁଣି ଟ୍ରିଟମେଣ୍ଟ ହ କରୁଛନ୍ତି ପୁଣି ଦେଖିକି ଯୋଉ ମେଡିସିନ ଟା ଖାଇଥିଲେ ନଷ୍ଟ କରିବା ପାଇଁକାା ତାର ହଉଛି ପ୍ରଭାବ ଟା ଥିବ ନା ଛଅ ମାସ କି ବର୍ଷ ପରେ ଡକ୍ଟର କହିଛନ୍ତି ରଖିବା ପାଇଁକା।
ନାଇଁ ମୋର ବା ଏବେ ବାର ବର୍ଷ ଅଗଷ୍ଟ ମାସରେ ମୁଁ ଖାଇଲି ମେଡିସିନ। ତା ଭିତରେ ବି ଆମେ ହସ୍ପିଟାଲ ଦେଖେଇଲୁ ଯେ ସେ ଡକ୍ଟର କହିଲେ ଟିକେ ନକୁ ରେଷ୍ଟ କରନ୍ତୁ କାହିଁକନା ବଡି ୱିକ ହେଇଯାଏ ନା ସେ ସବୁ ଇଞଜେସନ ମେସିନ ଖାଇ ଖାଇକି। ଟିକେ ଏବେ ରେଷ୍ଟ୍ କରଛି ଆଉ
ହଁ ଭଲ ନା।
ହୁଁ ତାପରେ ବି ଆମେ ଯେତେ ବାଦେଇ ଛାଟେଇ ହେଲେ ଯାହା ହେଲେ ବି ତ ହବନି ନା ଭଗବାନଙ୍କ ଦାନ ସେଇଟା
ତାଙ୍କର ଇଚ୍ଛା ଆମେ କର୍ମ କରିବା ମା ତାଙ୍କର ଫଳ। ଆଉ ସିଏ ଯୋଉ ଦିନେ ଚାହିଁବ ତାଙ୍କ ଇଚ୍ଛାରେ ଦେବେ ଆମେ ହସି ହସିକି ଦୁଃଖକୁ ଖ ଭଳିଆ ସହିବାକୁ ପଡିବ।
ହଁ ସେଇଟା ଖାଲି ମୋ ମନରେ ଗୋଟେ ଦୁଃଖ ଏକା ଅଛି ଆଉ କିଛି ନହିଁ ସବୁ ଜିନିଷ
ମୋତେ ତ ଭଗବାନ ଦେଇଛନ୍ତି ଦିଟା ଝିଅ ମୋର ଗୋଟେ ଝିଅ ହଇ ପଢା ପଢି କରୁଛି। ଏ ବନମେରୁ ଟ୍ରାନ୍ସପ୍ଲାଣ୍ଟ କଲୁ ଯେ ସାନ ଝିଅର ଆମେ ଏଇ ହଉଛି ହେଇଗଲାଣି ପାଞ୍ଚ ଛଅ ବର୍ଷ ହେଲା ମେଡିକାଲ ଦୌଡି ଦୌଡି ଜମି ବାଡି ସବୁ କିଛି ଆମର ସେ ଛୁଆ ପାଇଁ ସାରି ସାରିଲୁଣି।
ଆଉ ଏତେ ବଡ ଏତେ ବଡ ଜିନିଷ ଟା ତ ସରିବ ହିଁ ପଇସା।
ପଚାଶ ଲକ୍ଷ ଖର୍ଚ୍ଚ ହେଇସାରିଲାଣି ନା।
ସେ ଝିଅ ଏବେ ଠିକ ଠାକ ଅଛି ନା।
ହଁ ଅଛି ଠିକ ଠାକ ଏବେ ପଢା ପଢି କରୁଛି ସବୁ ଠିକ ଠାକ ଅଛି। ବାହାରକୁ ବେଶି ବାହାରୁନି ଆଉ
ହଁ ଦେହ ଖରାପ ଥିଲେ ଆଉ ସେ କୋଉଠି ବାହାରେ ଯାଇପାରିବ କୁଆଡେ
ନା ଚଲା ବୁଲା ସବୁ କରୁଛି ମାନେ ଇନଫେକ୍ସନ ପାଇଁ ତାକୁ ଆମେ ବାହାରକୁ ବେଶୀ କୁଆଡ଼ୁନୁ।
ହଁ ଛାଡନ୍ତୁନି ଏବେ କୋଉଠି ଆଡମିସନ କରିବେ ଭାବୁଛନ୍ତି।
ଆମ ଏଇ ପାଖ ସିଏ ହଷ୍ଟେଲ ମେସରେ ରହିବନି ତ ଡକ୍ଟର ମନା କଲେ। ଆମେ ଆମ ଘରଟା ହେଲା ଭଦ୍ରକ ଆମେ ଭୁବନେଶ୍ୱର ଟ୍ରିଟମେଣ୍ଟ କରୁଛୁ ସମରେ
ଅ ହଁ।
ଏମ୍ସ ର କରୁଥିଲୁ ଏମ୍ସ ର କିଛି ନଥିଲା ତାର ବୋନମେରୁ ଟ୍ରାନ୍ସପ୍ଲାଣ୍ଟ ତା ମେସିନ୍ ଟା ନଥିଲା ତାପରେ ଆମେ ସମ୍ ରେ କଲୁ। ସିଏ ଦିଲ୍ଲୀ ଏମ୍ସ ପଠଉଥିଲେ ଆମର ଭୁବନେଶ୍ୱର ଏମ୍ସ ଆମେ ଦିଲ୍ଲୀ ଏତେ ପଇସା ସମୟ ଦେଇକି ଲୋକ ନଥିଲେ ଆମର ପୁରୁଷ ଲୋକ
ବି ହେଇଯାଉଛି ତା ପାଖରେ ବି ଝିଅ ପାଖରେ ବି ଜଣେ କିଏ ରହିବାକୁ ପଡିବ ଜ ଯଦି ପରିବାର ର ମୁଖିଆ ମାନେ ସେଇଠି ରହିଯିବେ ପରିବାର ଚାଲିବ କେମିତି ସବୁ ସବୁ ଦେଖିବାକୁ ପଡିବ ନା।
ମୁଁ ଭୁବନେଶ୍ଵର ର କଣ ମୁଁ ଏକା ଧରିକି ସବୁ ଆମର ଚିହ୍ନା ଜଣା ଅଛନ୍ତି ମୁଁ ସେଠି ରହିକି କରିଦେଲି। ତା ସାଙ୍ଗକୁ ତା ପାଇଁ ତା ବଡ ଭଉଣୀ ବି ବହୁତ କଷ୍ଟ କରିଛି ନା। ସିଏ ବି ତା ଦେହରୁ କଡା ହେଲା ଅଶି ଏମେଲ୍‌ ୟା ଦେହରେ ଛଡା ହେଲା। ବହୁତ କଷ୍ଟ ଆମର ଛୁଆ ଦିଟା ପାଇଛନ୍ତି।
ଓହୋ ବଡ଼ ଝିଅର ଦେହରୁ ଟ୍ରାନ୍ସଫର୍ କରେଇଛନ୍ତି? ତାର ବଡ ବ୍ଲଡ ଗ୍ରୁପ ମିସିଗଲା।
ହଁ ତାର ଓ ପୋଜେଟିଭ୍ ୟାର ଓ ପଜେଟିଭ ସିଏ ଡୋନର ଥିଲା ଡୋନର ନଥିଲେ ଆମେ ତ କରିପାରୁ ନଥାନ୍ତୁ ନା ବି ତାର ମ୍ୟାଚ କଲା ଫୁଲ ମ୍ୟାଚ କଲା।
ବୋର୍ଣମ୍ୟାରୋ ପାଇଁ ତ ସମସ୍ତେ ବି ରାଜି ହେବେନି ନା ବାହାର ଲୋକଙ୍କୁ ତ ଆପଣ କନଭିନ୍ସ କରେଇ ପାରିବେନି। ତ ଘର ଲୋକ ହିଁ ଜରୁରୀ ଭଗବାନ କରନ୍ତୁ ସେ ଜଲଦି ଭଲ ହେଇଯାଆନ୍ତୁ।
ମା ସେତିକି ବି ତମ ମାନଙ୍କ ଆଶୀର୍ବାଦ ଥାଉ ସେ ଭଲ ହେଇକି ଦୁନିଆର ଚାଲୁ। ଆଉ ମୋର କି
ମୁଁ ବହୁ କଷ୍ଟ ସହିଲିଣି ସତରେ।
ହଁ ଅଁ।
ବହୁତ କଷ୍ଟ ସହିଲେଣି ଏପ ଆଉ ଭଗବାନ କଷ୍
କଷ୍ଟ ମାନେ ମା କର କଳ୍ପନା କରିପାରିବେନି ସେ ଯୋଉ କଷ୍ଟ କୋଉ ମାଆକୁ ନଦଉ। କୋଉ ଛୁଆଙ୍କୁ ନଦଉ ସଂସାରରେ କୋଉ ଧନୀ ଗରିବ କାହାରିକୁ ନ ଦିଅନ୍ତୁ ମୁଁ ସବୁବେଳେ ଜଗନ୍ନାଥ ପାଖରେ ମୁଁ ଏତିକି ହାତ ଯୋଡ଼ିକି ସବୁବେଳେ ମୁଁ ଠାକୁରଙ୍କୁ ଡାକେ। ପ୍ରଭୁ ସମସ୍ତଙ୍କୁ ସୁରକ୍ଷିତ ରଖ।
ନା ମତେ ବି ଶୁଣିକି ବହୁତ ଖରାପ ଲାଗିଲା।
କିଛି ନାଇଁ ମା ମନ ଦୁଃଖ କାଇଁ କରିବା ଭଗବାନ ତ ଦେଇଛନ୍ତି। ମୁଁ ଦୌଡି ଦୌଡି ବି ଲାଷ୍ଟକୁୁ ମୋ ଗୋଡ ବି ଭାଙ୍ଗି ଯାଇଛି ମୁଁ ଏଇଠି ମାସେ ଦେଢ ମାସ ହେଲା ଘରେ ପଡିଛି। ତାର ଏଇ ଜୁନର ଥିଲା ଚେକଅପ୍ କରତେ ଯିବି ବୋଲିକି ଯାଇପାଇଲିନି। ଆଉ ଗୋଡଟା ସିନା କମିଲେ ନେଇକି ଯିବି। ତାଙ୍କ ବାପା ଜାଣିନାହାନ୍ତି ସେ ମେଡିକାଲ ଲାଇନ ର। ଜାଣିନାତି କାହିଁକି ସି ସବୁ ଏ କାମ କରିପାରିବେନି।
ହଁ ତାପରେ ବି ଦେଖନ୍ତୁ ସମସ୍ତେ ମାନେ ମେଡିକାଲ କାମ କରି ପାରିବେନି ମୋ ସ୍ୱାମୀ ପାଠ ସାଠ ପଢିକିନା ଗୋଟେ ଦେଖନ୍ତୁ ଭଲ ଚାକିରି ଖଣ୍ଡେ କରିକି ମଧ୍ୟ ଆମେ ଯେତେବେଳେ ହସ୍ପିଟାଲ ଯାଉ ସେ କିଛି ହସ୍ପିଟାଲ ବିଷୟରେ ସେ ଡକ୍ଟର ଯାହା ବିି କୁହନ୍ତି ନା ସେ କି ବୁଝିପାରନ୍ତିନି।
ସେ ଆମ ସ୍ୱାମୀ ସେଇଆ ସେଇ ଯୋଉଟା କହିଲ ମା ଠିକ୍ ଆମର ବି ସେମିତି ତାଙ୍କ ବାପା ଯେ ସିଏ ଅଧିକ ପାଠ ସାଠ ସବୁ ପଢିଛନ୍ତି ସିଏ କହିବେ ସେ ପ୍ରଫେସର କଣ କହୁଛନ୍ତି ତମେ କଥା ହୁଅ। ଫାଷ୍ଟ ରୁ ଲାଷ୍ଟ ଯାଁଏ ଗୁଟେ ବନମେରୁ ଟ୍ରାନ୍ସପ୍ଲାଣ୍ଟ ହେଲା ମୋ ପାଖରେ କେହି ଗୁଟେ ପୁରୁଷ ଲୋକ ନ ଥିଲେ। ମୁଁ ଭଗବାନଙ୍କୁ ସବୁବେଳେ ଡାକେ ପ୍ରଭୁ ମୋ ପାଖରେ କେହି ନାହାନ୍ତି ମୁଁ ଏକା ଅଛି ଦିଟା ଛୁଆଙ୍କୁ ନେଇକି। ତମେ ହିଁ ସାହା ଭରସା। ଯାହା ହେଉ ଭଗବାନଙ୍କର ଆଶା ଭରସା ସାହାଯ୍ୟରେ ମୁଁ ଏତେ ବାଟ ପହଞ୍ଚିଲି ମୋର କିଛି ନାହିଁ ସେ ଉପ ଉପର ବାଲା ର ଅବଦାନ ସବୁ।
ହଁ ଆଉ କିଛି ଥର ଟ୍ରାନ୍ସଫର୍ ହବ ବୋଲି ଡକ୍ଟର କିଛି କହିଛନ୍ତି?
ନାଇଁ ନାଇଁ ଆଉ କିଛି କହିନାହାନ୍ତି କହିଲେ ଯିଏ ଦବା ଯାହାର ଯିଏ ଡୋନର ଥିଲା ତା ଭଉଣୀ ତାର କିଛି ପ୍ରୋବ୍ଲେମ ନାହିଁ। ଯାହା ଦେହର ଛଡା ଯାଇଛି ତାର ପାଞ୍ଚ ବର୍ଷ ଦଶ ବର୍ଷ ଗଲେ କେତେ ଏତେ ରିକଭର ହଉଛି ଏମେ ଚେକଅପ୍ ଚାଲିବ ନା ଏଇ ଦିନି
ହଁ ତାପରେ ଦେଖନ୍ତୁ ବଡ ଝିଅ ବି ବାହାସାଆ ହେବେ ସିଏ ବି ସବୁବେଳେ ଡୋନର ହିସାବ ରେ ଦେଇପାରିବେ କି ନାଇଁ ତାଙ୍କ ଫ୍ୟାମିଲି ବି ମାନେ ବଡ ଝିଅ ଯାହା ଘରକୁ ବୁଝିବେ ରାଜି ହେବେ କି ନାଇଁ ସବୁ ଜିନିଷ ବି ଆଗକୁ ଦେଖିବାକୁ ପଡିବ ନା।
ନାଇଁ କିଛି ନାହିଁ ସେ ଗୋଟେ ସେଲ ତାଦେହ ରୁ କଡା ହେଲା ନା ଯେମିତି ଆମର ବ୍ଲଡ ଡୋନେଟେ କରୁଛନ୍ତି କିନ୍ତୁ ୟାର ସେ ବ୍ଲ ଟା ତୁହଁ ୟ ମାନେ ବନମେରୁ ଟା କଣ ଯୋଉ ମେରୁରୁୁ କଢା ହେଲା। ସେଇଟା ଇଞ୍ଜେକ୍ସନ ଦ୍ୱାରା କାଢ଼ିକି ଇ ଏ କଲେ କିଛି ନାହିଁ ତାର ସବୁ ରିକଭରି ଠିକ୍ ଠାକ ସବୁ ଅଛି।
ଭଗବାନ କରୁନ୍ତୁ ଆପଣଙ୍କ ଝିଅ ବୁହ ଜଲ୍ଦି ଭଲ ହେଇଯାଉ ଆଉ କିଛି ମେ ମାଗି ପାରିବିନି ଠାକୁରଙ୍କୁ ଏବେ।
ଭଗବାନ କରନ୍ତୁ ସମସ୍ତଙ୍କୁ ମାଆ ଭଲରେ ରଖିଥାନ୍ତୁ ଆଜିକାଲି ଦୁନିଆର କିଏ କାହାର ଖାଇ ହାଉଛି ମା ସବୁ ତ ଏଇ ସୁଖ ଦୁଃଖ ଦୁଖରେ ତ ଏଇ ସଂସାର ନା।
ହୁଁ ବିଶ୍ଵାସ କରିବନି ଆପଣଙ୍କ କଥା ତ ମୋ ଦେହରେ ଶୀତକଣ୍ଟା ଉଠିଗଲା।
କିଛି ନିୟମାମ ମୁଁ ପୁରା ଦେହ ଶୁଆ ମୋର ହେଇଗଲାଣି।
କାହିଁକି ଯୋଉ ଜିନିଷଟା ଆମେ ଟିଭି ରେ ଦେଖୁଛେ ଯୋଉ ଜିନିଷଟା ଟି ମୁଁ ଦେଖିଥିଲି ଇଟା ମାନେ କଣ ଆପଣଙ୍କ ସହିତ କଥା ହେଇକି ରିଅଲରେ ଶୁଣି ପାରିଲି ଜାଣିପାରିଲି। ଏମିତି ବି କିଛି ଅଛି।
ବହୁତ କଷ୍ଟ ମାନେ ତାର ସବୁ ଫଟୋ ମୁଁ ଦେଖିନଥିଲି ସିଏ ଯେତେବେଳେ ଆଇସିୟୁ ର ରଖିଥିଲେ ସବୁ ଆମର ବଡ ଝିଅ ଗୋଟେ ସପ୍ତାହ ଆଡମିସନ ହେଲା ସିଏ ରହିଲା ପଇଁଚାଳିଶ ଦିନ ସାନ ଝିଅର ଏଇଟା କରାଗଲା ବଡ ଝିଅ ଯୋଉ ତିନି ଦିନ ନା ସପ୍ତାହ ରହିଥିଲା ସେଇ ସପ୍ତାହ ଭିତରେ ସେ ଡକ୍ଟର ନର୍ସ ସବୁ କେମିତି କାଢିଲେ କଣ କଲେ ତାର ଫଟୋ ଗୁଡାକ ଯେତେବେଳେ ସେ ଦି ଜଣ ବାହାରିକି ଆସିସାରିଲା ପରେ ମତେ ଦେଖେଇଲେ ସେଗୁଡାକ ଦେଖିଲା ପରେ ମୋ ମୁଣ୍ଡ କଣ ହେଇଗଲା ମୁଁନି ଏମିତି ସବୁ କରିଛନ୍ତି କହିଲେ ମା ଏଇ ଭଳିଆ ସବୁ ମେସିନ ଲାଗିଛି ଦେଖେ
ଆଛା। ଆଉ ଟିକେ ଶୁଣନ୍ତୁ ହ୍ୟାଲୋ ଏବେ ରଖନ୍ତୁ ଆଉ ଟିକେ ପରେ ନହେଲେ କଲ୍ କରିବେ
ହଉ ହଉ ଠିକ ଅଛି।